ହଁ
ଆରେ କଣ କରୁଚୁ?
ଏଇଠି ଘରେ ବସିଚି ଆଉ।
ଖାଇବା ହେଇଗଲାଣି?
ହଁ ସରିଲାଣି।
ଏ କଣ କଣ ଖାଇଛୁ?
ଭାତ, ଡାଲି, ଆଉ
ହୁଁ,
ବଡ଼ି, ଆଳୁ ତରକାରୀ।
ଓ ଆହା ବଢିଆ ଜିନିଷ ଖାଇଛୁ ଆଉ।
ହୁଁ ସକାଳେ ମନ ହେଲା ତ ସେଥିପାଇଁ କରି ଦେଇଥିଲୁ ଆଉ।
ଆରେ ବୁଲିଯିବ ବୋଲି କହୁଥିଲ ବା।
ବୁଲି ହଁ।
ହଁ।
କଣ ଯିବୁ କୁଆଡେ ଯିବା?
ଭୁବନେଶ୍ୱର।
ମୁଁ ଭୁବନେଶ୍ୱର ତ ଏବେ ଯାଇଥିଲୁ।
ଯାଇଥିଲ କଣ କଲି?
ହାଲ।
କଣ କରି ଯାଇଥିଲ?
ଏଇନା ମାଉସୀର ବାହାଘର ଥିଲା ତ। ଯାଇଥିଲୁ ଆଉ।
କେବେଥିଲା କି?
ଏବେ ଯାହା ହେଲେ ବି ହେଇଗଲାଣି ମାସେ, ମାସ ଏତେ ନୁହଁ ତ ପଚିଶ କୋଡିଏ ଦିନି ଆଉ।
ଯାଇଥିଲ ବାହାଘରକୁ?
ହଁ ଯାଇଥିଲୁ ଗୋଟେ ଦିନ ଆଗରୁ ଯାଇଥିଲୁ।
ଗୋଟେ ଦିନ ଆଗରୁ।
ହଁ ସେ ମାଉସୀ କହିଲା ଆଉ ଆସ ହଳଦୀ ମେହେନ୍ଦି ହବତ। ସେଇଠି କେହି ନାହାନ୍ତି।
ଗୋଟେ ଦିନ ଆଗରୁ ଯାଇ କଣ କଲ।
କିଛି ନାଇଁ ହେ ରୁମ ରେ ଯାଇକି ବସିଲୁ ମାଉସୀ ର ଗୋଟେ ରେୁରାଣ୍ଟ ଅଛି ସେଇଠି ଯାଇକି ବ। ସେଇଠି ସବୁ ବାହାଘର ହଗା ହଉଥିଲା ତ ସାହାଯ୍ୟ କରୁଥିଲେ। ତାପରେ ସନ୍ଧ୍ୟା ବେଳକୁ ଆସିଲୁ ମେହେନ୍ଦୀ ହବାର ଥିଲା ତାପରେ ହଳଦୀ ହେଲା।
ହୁଁ।
ପୁଣି ରାତି ଘରୁକୁ ଆସିଲା ବଳୁ ଲେଟ ହେଲା ବାହାଘର ତା ବାସିଦିନ ଯଉ।
କଣ କଣ ଭୋଜି କରିଥିଲେ?
ଭୋଜି କରିଥିଲେ ଭାତ ଡାଲି ହଉ ମତେ ମାଛ କରିଥିଲେ ଚିକେନ କରିଥିଲେ ପାପଡ଼ କରିଥିଲେ। ଆଉ ଖଟା କରିଥିଲେ ଖରି କରିଥିଲେ। ଆଉ ଷ୍ଟାଟର ରେ ଗୁପ୍ ଚୁପ୍ କୁ ଆଇସ କ୍ରିମ୍ କରିଥିଲେ ଆଉ।
ତାହେଲେ ତ ବହୁତ ଜିନିଷ କରିଥିଲେ।
ରେସ୍ଟୁରାଣ୍ଟ ପା ତାଙ୍କର।
ଓହୋ। ଆଉ ମୋ ପାଇଁ ଟିକେ ଆଣିଦେଲୁନି।
ନେଇେକି ଖ ବ ଖ
ଆରେ ମତ ତୁ ଯଦି ଟିକେ ଡାକିଥାନ୍ତତା ମୁଁ ବି ଯାଇଥାନ୍ତି।
କଣ?
ହଲ ହଲୋ। ମୁଁ କହିଲି ମୁଁ ମତେ ଯଦି ଡାକିଥାନ୍ତେ ମୁଁ ଟିକେ ଯାଇଥାନ୍ତି।
ମୁଁ ଚାଲୁନୁ। ଆମେ ବା ଗୋଟେ ଦିନ ଆଗୁଆ ପଳାଇଥିଲୁ। ସେଇଦିନ ଯାଇଥିଲେ ହେଇଥାନ୍ତା।
କୁଆଡେ ବୁଲିବାକୁ ଯାଇନ ସେଇଠୁ ଆଉ।
ଗୋଟେ ବି କ
ଆରେ ସେଇ ପାଖରେ କେତେ କଲେଜ ଅଛି ବା।
ହଁ ବେଶିତ ଅଛି ସେ ଭିତରକୁ କିଏ ଯିବ।
ବଡ ବଡ କଲେଜ ନା?
ସେଇ ଗୋଟେ ଆଗରେ ନିଡ୍ କଲେଜ ସେ ସାଇଡ ଆଡ଼କୁ ଅଛି ଇଞ୍ଜିନିୟରିଂ କଲେଜ ଗାନ୍ଧୀ ଇଞ୍ଜିନିୟରିଂ। ଭଲ ଜାଗା ଟା କିନ୍ତୁ।
ତ ବହୁତ ମଜା କରୁଥିବ ତାହେଲେ?
ହଁ ସେମିତି ଆଉ।
ଭଲ ମତେ ଟିକେ କହିଥାନ୍ତ ନା।
ଓହୋ ନେଷ୍ଟ୍ ଟାଇମ୍ ଯାହାର ବାହାଘର ହେଲେ ନେଇକି ଯିବି ଆଉ।
ଆଉ ତାର ବାହାଘର ହେଲା ପରେ ତ ଅପେକ୍ଷା କରିବି।
ଏବେ ଆଉ କାହାର ବାହାଘର ଅଛି କି?
କହିବି।
ହୁଁ।
ହୁଁ।
ଆଉ ତମର କେବେ ହଉଛି?
ଆମର ଆମର ଏବେ ନାହିଁ। ଆମର ବାପଘରେ ବହୁତ ଟାଇମ୍ ଅଛି।
ଏବେ କଣ ତମେ ଛୋଟ ପିଲା?
ଛୋଟ ନୁହେଁ ଯେ ଆହୁରି ଅଛି ଏଜ୍ କଣ କରିବୁ?
ଓ ହୋ। ଭା
ଆପଣଙ୍କର କେବେ ବାହାଘର ହବ?
ଉଁ।
ଆପଣଙ୍କର କେବେ ବାହାଘର ହବ?
ଆମର ଆଉ ଟିକେ ଟାଇମ ଲାଗିବ।
କଣ ପାଇଁ?
ସେ କହିଛନ୍ତି ଅପେକ୍ଷା କରିବାକୁ ତ।
ଓ ହୋ
ହଣ୍ଡ
ହୁଁ।
ଅପେକ୍ଷା କରିବାକୁ କହିଛନ୍ତି ତ।
ଓ ତାହେଲେ ଅପେକ୍ଷା କରିକି ରହିଛ।
ହୁଁ।
କେତେ ଦିନି ଏମିତି ଅପେକ୍ଷା କରିକି ରହିବ?
ଆଁ ଉଁ।
ମୁଁ କହିନି କେତେ ଦିନି ଏମିତି ଅପେକ୍ଷା କରିକି ରହିବ?
ଟିକେ ଜୋରରେ କୋହୁନ?
ମୁଁ କହିଲି କେତେ ଦିନି ଅପେକ୍ଷା କରିକି କହିବା ଆଉ?
ଯୋଉ ପର୍ଯ୍ୟନ୍ତ ରହିବାକୁ କହିବେ।
ଓହୋ ଆଉ। କଣ କୁଆଡେ ବୁଲା ବୁଲି କିଛି ହେଇନି ଏଥର?
ଆରେ ହଁ ଏବେ ମୁଁ ଯାଇଥିଲି ରାଜଗିରି। ନା ଶୁଣିଚୁଟି ସେ ଯୋଉ ମାଳି ସାହି ପଞ୍ଚାୟତ ରେ ସେଟା ଆସୁଛି।
ଆମ-
ଆମର ଏପଟେ କୋଷାକଟା ଭୂଇଁରଗଡି।
ହୁଁ। ସେପଟେ ଏଇନା ଏଇନା କା
ସେପଟେ ଅଛି ସେଇଟା ସେଇ ବାଟରେ ପଡୁଛି। ହଁ। ମୁଣ୍ଡିଆ ଉପର ବହିଛି ଝରଣା ଗୁଡାଏ ଅଛି।
ହୁଁ।
ମୁୁଣ୍ଡିଆ ଉପରକୁ ରାସ୍ତା ଅଛି ଉପରେ ଠାକୁ
ମାନେ କେମିତି କ ଭଲ ଜାଗାଟା ନା କଣ ଖାଲି ଏମିତି ଜାଗା ଖଲି ନା
ଉପରେ ଯାତ୍ରା ବି ହଉଛି।
ମାନେ ବଡ ଯାତ୍ରା ନା ଏମିତି ଛୋଟ ଯା
ବୋଡ ଯାତ୍ରା ନା ବଡ ଯାତ୍ରା। କିନ୍ତୁ ଯିବାକୁ ଯୋଉ ରା ଟାକ୍ସ ସେଇଟା ସେତେ ଭଲ ନୁହୁଁ।
ଆଉ ଜଙ୍ଗଲ ରାସ୍ତାନା ଏମତି
ଜଙ୍ଗଲ ରାସ୍ତା।
କଣ କହିଲେ ସେ ଏକୁଟିଆ ଗଲେ ଡର ଲାଗିବ।
ହଁ ଏକା ଗଲେ ତ ଡର ଲାଗିବ। ଗାଡି ଯଦି ଇ ଇ ଅବସ୍ଥା ଭଲ ନଥିବ ଯିବାଟା ବି ଭଲ ନୁହଁ। ରାସ୍ତା ବି ଟିକେ ସେତେ ଭଲ ନୁହଁ।
ମାନେ ରାସ୍ତା ଭଲ ନୁହଁ କିନ୍ତୁ ଜାଗାଟା ଭଲ।
ହଁ ବର୍ଷା ଦିନେ ସେଟା ଭଲ ଲାଗେ।
ରାସ୍ତା ଭଲ ନା ଯିବ କେମିତି ତାହେଲେ
ମୁଁ ତ ଭାବୁଛି ଏଇ ବର୍ଷାରେ ଯିବା ଟିକେ କ ତୁ ଯିବୁ କି?
ନାଇଁ ବର୍ଷାରେ କିଏ ଯିବ।
ଏ ବର୍ଷାରେ ଗଲେ ଭଲ ଲାଗିବ।
ଓ କାଦୁଅ ହେଇଥିବ।
ନାଇ କାଦୁଅ ହବନି ତ କାରଣ ସେଟା ଗୋଡି ରାସ୍ତା ଗୁଡା। ଖାଲି ବଡ ବଡ ପଥର ଆଉ ଗୋଡିି।
ଜଙ୍ଗଲ ବଟାକୁ ଏମିତି ଗାଳି ରାସ୍ତା ହେଇକି ନା
ଚାଲିକି ଯିବାର ଟା ଭଲ ଯେ କିନ୍ତୁ ଗାଡି ନେଇକି ବି ଗଲେବି ଭଲ। କାରଣ ଗାଡି ଟାକୁ ପୁଣି ରଖିକି ଯିବାକୁ ପଡିବ ନା
ଏମିତିଆ କାଦୁଅକୁ।
କାଦୁଅ ହଉନି ଖାଲି ଗୋଡିକି ପଥର
ସେଆଡେ ଯିବା ପାଇଁ ଆଉ କିଛି ରାସ୍ତା ନୁହଁ ନଁ ଗୋଟାକ ରାସ୍ତା
ଓ ସେଇ ଗୋଟେ ରାସ୍ତା ତ ଆଉ ଯିବା କିଏ ଥର ବର୍ଷାରେ ଆଉ ଭଲ ହଁ ସେପଟେ ଆଉ ଗୋଟେ ଅଛି ବନ୍ଧ ଗୋଟେ
ବନ୍ଧ ଏଇ ଯୋଉ ଇଏ ବନ୍ଧ
ବଡ ବନ୍ ହଁ ବଡ ବନ୍ଧ ଟାଏ। ଜଙ୍ଗଲ ପାଣି ଆସିକି ବନ୍ଦ ହେଇଚି।
ଓହୋ।
ଫଟୋ। ଉଠିବା ପାଇଁ ବଢିଆ ଜାଗା। ଗଛ।
ହୁଁ।
ବସିଲେ ବି ଭଲ ଲାଗୁଚି ସେ ସେ ଜାଗା ଗୁଡାକରେ ପବନ ବହୁଚି
ବାହାରୁ କୁଆଡେ ବୁଲା ବୁଲି ନାଇ
ବାହାରକୁ ଦେଖିବା କହଚନ୍ତି ଯିବା ପାଇଁ ଯେ ଏପଟେ ସେ କାମ ଟିକେ ରହିଯାଉଚି ତ ତ ଯାଇ ହଉନି ଟିକେ କେ। ହେଲା ହଁ କରିକି ବି ପୁଣି ଆଉଥରେ ଭାବୁଚି ନାଇଁ ଯିବି କିି ନାଇଁ
ଆଉ ଏବେ କିଛି ପର୍ବ ହେବାର ନାଇଁ ଗାଁରେ?
ଆରେ ରଜ ବା ଆସୁଚି।
ହଁ ଏତି ରଜ
ତାହଲେ ତ ନୂଆ ପୋଷାକ ମିଳିବ।
ହଁ।
ତମ ଭାଗ୍ୟ।
ର ବାଜି ମାନର
ଆମର କାଇଁ ସେ ଭାଗ୍ୟ?
ମୋ ଆ ବର୍ଷ ଗଟା ଆସିଥିଲା ଯେ ଝିଅ ବାହାଘର ଆଉ ସବୁ ପୁଅ ଝିଅମାନେ ବାହା ଏଥର
ଓ ହୋ।
ବିନା ଇଏ ରେ ବି ପୁଅ ମାନେ ଡ୍ରେସ ଆଉ ଗୋଟେ କେ ପର୍ବରେ କିଣିିବାରିବେନି।
ଓ ହୋ। ତଥାପି ଝିଅ ମାନେ ପୁଅ ମାନଙ୍କ ଅପେକ୍ଷା ଅଧିକ କପଡା କିଣନ୍ତି ନା? ବେଶୀ ପୋଷାକ କିଣନ୍ତି। ଝିଅମାନେ।
ହଁ ଅଧିକା ନୁହ ଏ ବି, ଯାଆ ଇଚ୍ଛା। ଯଦି ପିଲା ଫିଲା ଯିଏ ଅ
ନାଇଁ ମୁଁ ତ ଯେତିକି ଜାଣିଚି ଅଧିକା
କାଲି କିଏ ଜାଣିଲା?
ହୁଁ।
କିଣୁଥିବେ ବଧେ।
କଣ ମୁଁ ଯେତିକି ଜାଣିଛି ଅଧିକା ହୁଏ।
ଆଜ୍ଞା ରଜରେ ଟିକେ ଅଧିକ ହେଇଯାଉଛି।
ହୁଁ।
ଚାରି ଦିନି ବା।
ମୁଁ କଣ କହୁଥିଲି କି ଘରେ ଡାକିଲେଣି। ମୁଁ ଯାଉଛି। ଟିକେ କଥା ହେଇ ଆସୁଛି। ହୁଁ ଓ ହୋ।